ହଁ-ଅ-ଅ। ଭଲ ଅଛନ୍ତି ସାଙ୍ଗ?
ହଁ, ତମେ ଭଲ ଅଛ?
ହଁ ହଁ ଭଲ ଅଛି।
ହେଲୋ, ଆଉ କଣ ଖାଇଲ ଆଜି? ହଁ ସଇଲାଣି। ତମେ ଖାଇସାଇଲଣି?
ସରିଲାଣି ଆଉ ଏଇନା ଖାଇକି କି ଆସିଲି ଆଉ। ଆ କ ଆଜି ଖାଇବା ପିଇବାରେ କଣ ସବୁ ହେଇଥିଲା?
ଆମର ଆଜି ଚକୁଳି ପିଠା ଆଉ ଘୁଗୁନି।
ହଁ ବଢିଆ ଖାଇବା ଖାଇଛ ଆଉ ଚକୁଳି ପିଠା, ଘୁଗୁନି।
ଆଜି ସବାର ହେଇଗଲା ନ ହେଲେ ମଟ ଟା କରିଥାନ୍ତୁ।
ଆମର ରବିବାର ଖାଆନ୍ତି ଖାଲି ସୋମବାରେ ଖାଆନ୍ତିନି ବୋଲି
ରବିବାର ଖାଏ ଶୁକ୍ରବାର ଖାଏ ଆଉ ଆଉ ରବିବାରେ ଖାଏ ଶୁ ଶୁକ୍ରବାର ଖାଏ ବୁଦ୍ଧବାର ଖାଏ। ଆଉ-ଉ-ଉ ଇଏ ଖାଏନି ସୋମବାର ଟା ଖାଏନି। ନଲେ ଆଉ ସବୁ ବାର ଖାଏ।
ସବୁ ବାରେ ଖାଆନ୍ତି କେବଳ ଏଇ ଗୁରୁବାରଟେ ଛାଡିକି ଆଉ ସବୁଦିନ ଖାଆନ୍ତି ପିଲାମାନେ। ଆଉ
ହଁ ଜାଣି
ହଁ।
ଆମର ବି ସେଇ ସୋମବାର ମଙ୍ଗଳବାର କି ଛାଡିକି ସବୁବାର ଖାଉ।
ହଁ ଆମର ଆଜି ତ ଏଇ ରାତିରେ ପିଲାମାନଙ୍କ ପାଇଁ ରୁଟି ସୋୟାବିନ୍ ବଡ଼ି ଆଳୁ ତରକାରୀ କରିଥିଲି।
ହୁଁ।
ଜା ର ମୋର ଟିକିଏ ପଖାଳ ଭାତ ଛୁଇଁ ଆଳୁ ଭାଜିକି ଖାଇଥିଲୁ ଆଉ। ଆଇ ଯେହେତୁ ଗରମ ଟିକେ ଏବେ କମିଚି ନା ଟିକେ ଝିପ୍ ଝିପ୍ ବ
ହଁ ବହୁତ ହଁ ବା ଗରମ ଟିକେ କମିଛି ହଁ ଆଉ କୁଆଡେ ଆଜି ବୁଲିବାକୁ ଯାଇଥିଲେ? ମୁଁ ଆଜି ଯାଇଥିଲି ବୁଲିବାକୁ।
କୁଆଡ଼େ ସବୁ ବୁଲିକି ଆସି ହାଲୋ।
ମୁଁ ଯାଇଥିଲି ଗୋଟେ ଏଇଠି ଆମ
ଓ ହୋ। ଆମେ କିନ୍ତୁ ଏଇ ଘର ପାଖରେ ଗୋଟେ ବଢିଆ ସୁନ୍ଦର ବଗିଚା ଗୋଟେ ଅଛି ପିଲାମାନଙ୍କୁ ନେଇକି ସନ୍ଧ୍ୟାବେଳେ ବୁଲେଇକି ଆଣିଲି ପିଲାମାନେ ସେଠି ସବୁ ବ୍ୟାମ୍ କଲେ। ସବୁ ଆଡେ ଆପଣ କଣ? ଶୋଇନାହାନ୍ତି ଏପର୍ଯ୍ୟନ୍ତ? ହାଲୋ।
ହାଲୋ ଆମେ ତ ସନ୍ଧ୍ୟା ବଳେ ଗଲୁ।
ସନ୍ଦିପ୍ ସନ୍ଧ୍ୟାବେଳେ କୁଆଡେ ଖେଳି
ଆଇଆଇଟି ତ ଅଛି ଗୋଟେ ଜାଗା କଲେଜ ଅଛି।
ଓ ହୋ ସେଠି ପିଲାମାନେ ସବୁ ପଢନ୍ତି ନା ଆଜି କାଲି। ମୁଁ ଯେମିତି ହେଲାଣି ପାଠ ପଢା ଭାରି କଷ୍ଟ ଆଇ ଆଇ ଟି ପାଇଁ ବି କଷ୍ଟ ହଁ ମୁଁ କୋଉଠି ରହୁଛନ୍ତି କି
ଆମର ଏଇ ଖୁଦ୍ଦୁପୁର ଘର।
ଖୁଡ଼ୁପୁରା ଟା କୋଉ ଜିଲ୍ଲାରେ ଯାଉଛି କହିଲେ?
ଏଇ ଖୋର୍ଦ୍ଧା ଜିଲ୍ଲାରେ।
ଓହୋ ଭଲ ଯାହା ହଉ ଆପଣ ଭାଗ କରୁଛନ୍ତି ସେଠି ରହିଚନ୍ତି ଦେଖୁଚନ୍ତି ଆଉ କଣ ପାଖରେ ଅଛନ୍ତି ପୁରା ଆଉ।
ହୁଁ ହୁଁ ନାଇଜର ହଁ ହୁଁ ହଁ ନାଇଜର ଆମର ଫ୍ରଣ୍ଟରେ ଅ ଛି ବଢିଆ ସେଟା ବି ଭଲ ବଡ କଲେଜ ଟା। ଆ ସବୁ ଆମର ଏଠି। ଭଲ ଭଲ ବୁଲିବାକୁ ଅଛି ବିଶ୍ଵନାଥ ମନ୍ଦିର ପାଖରେ ସବୁ ସୁବିଧା ଅଛି। ଆମେ
ହୁଁ ସେଠି ପ୍ରେକ ସେଠି ପ୍ରସିଦ୍ଧ ଜାଗା କଣ ଅଛି? ପ୍ରସିଦ୍ଧ ଜାଗାରେ କଣ ସବୁ?
ହଁ ପ୍ରସିଦ୍ଧ ଜାଗା ଏମିତି ଦେଖିବାକୁ ଗଲା ବେଳକୁ ବରୁଣେଇ ଅଛନ୍ତି ପ୍ରସିଦ୍ଧ ଜାଗା ବୁଲିବାକୁ ଆଉ। ଏବେ ଗୋଟେ ଆଇଚି ପ୍ରସିଦ୍ଧ କଣ ଗୋ ୱାଣ୍ଡରଲା ଦେଖିବାକୁ ୱାଣ୍ଡରଲା ୱାଟର ପାର୍କ ପିଲାଙ୍କ ପାଇଁ ଏବେ ଭଲ ଅଛି ଏଠି
ହ ଓୋ। ଆପଣ କଣ ଛୁଟି ସମୟରେ ଯାଆନ୍ତି ପିଲାମାନଙ୍କୁ ନେଇକି ସେଠି ଯାଆନ୍ତି। ଯାଇଛନ୍ତି।
ହଁ ମୁଁ ସବୁ ସନଡେରେ ପିଲାଙ୍କୁ ବୁଲେଇବାକୁ ନିଏ। ଯେ ହେତୁ ଆମର ରବିବାରିଆ ଦେଖିକି ଯାଇଥିଲେ।
ହ
ହଁ ଏଇ
ମୁଁ ହେଲି ଘରେଇ ଗୃହିଣୀ ନାଁ କିଛି ଚାକିରୀ ବାକିରି
ନାଇ କ ରୋହିଣୀ ଗୃହିଣୀ ଏଇ ପାର୍ଟ ଟାଇମ୍ ବି କଣ ଟିକେ ନାଁକୁ କୁଆଡୁ ଆଡୁ ସିଆଡୁ କାମ ଟିକେ କରି ପକାଏ ଆଉ।
ଅ ହୋ। ଯାହା ହେଉ ଆପଣ ଏତେ ସବୁ କାମ କରୁଛନ୍ତି ମାନେ ବଡ଼ କଥା
ହୁଁ ସବୁ ଆଡକୁ ବୁଝିବାକୁ ପଡୁଛି ରୋଷେଇବାସ କରିବି ଛୁଆ ମାନେ ଖାଇବେ
ହଁ ପିଲାଜିଲା କେତେ କାମ କରୁଛନ୍ତି ନା। ପିଲାଟି ବି ଆପଣ ଯାଇ କଥା ହେଇ ଖ ଆଗରୁ ଯେ ପୁଅ ବି ଆପଣଙ୍କ ଛୋଟ ନା। ତା ହୁଁ ତା ଖାଇବା ର ପିଆ ଧାନ ନେଉଛନ୍ତି ନା ନାଇଁ? ଆଜିକାଲି ଯେମିତି ଏ ନାତି କି ଛାଡିଛି ସାଙ୍ଗେ ସାଙ୍ଗେ ବର୍ଷା ହେଇଛି ଦେହ ଖରାପ ପିଲାଙ୍କୁ ବହୁତ ଜର ଫର୍ ବି ହୁଏ ହାଲୋ।
ହୁଁ।
ତ ଆ ହଁ ଜର ବି ହୁଏ ତ ଆପଣ ଟିକେ ତାକୁ କେୟାରଫୁଲି ତାକୁ ଟିକେ ଖାଇବା ପିଇବାର ଯତ୍ନ ନିଅନ୍ତୁ ତାପରେ ତା ଦେହରେ ତାପରେ ତାଙ୍କୁ ଟିକେ ନାକୁ ଯେଉଁ ବେଶୀ ଏଇନା ଟିକେନାକୁ ଯେଉଁ ପାଣି ପାଇଁ ଜଗ ରନ୍ତୁ କାରଣ ଯେତେ ପିଲା ପାଣି ପାଣିରେ ନା ବର୍ଷା ଦିନ ନା ଖେଳାଖେଳି କରିବେ ବାହାରେ ବର୍ଷା ବର୍ଷା ରେ ଓଦା ହେବେ ଦେହ ଖରାପ ହେବ।
ହୁଁ। ସେଇଟା ତ ସତ କଥା। କହିଲ ମ୍ୟାଡ଼ମ୍। ପିଲା ମନ ଇଚ୍ଛା କଲେ ପିଲାଙ୍କ ଦେହ ମୁଣ୍ଟ ହାଲତ ଖରାପେ। ଭଲ ହେଇଁ
ଙ୍କର ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ସେ ତ ସବୁବେଳେ ବସିକି ଟିଭି ଏତବେଳ ଜାଙ୍କ ଶୋଇ ବାକୁ ଆସିବା କୁଆସି ନାହାନ୍ତି।
ଆଉ ଟିଭି ରେ କଣ ତାଙ୍କୁ ସବୁବେଳେ ଦେଖି
ହଁ ନ୍ୟୁଜ ପୁଜ ଦେଖନ୍ତି ପାଲା ଫାଲା
ଯାହା ହଉ ଗୋଟେ ପୁରୁଣା ପ୍ରଥା ଗୋଟେ ପାଲା ଗୋଟେ ତାଙ୍କର ପସନ୍ଦ ଦେଖୁଛନ୍ତି। ସେଇଟା ଗୋଟେ ବଡ଼ କଥା ହଁ ହଁ ପାଲା ଦେଖିବାକୁ ଭଲ ପାଆନ୍ତି ନା? ଆ ଆପଣ ବୋଧେ ପାଲା ଫାଲା ଦେଖନ୍ତିନି ବୋଧେ? ଓହୋ ଯାହଉ ଆମ ଓଡିଆ ଫିଲ୍ମ ଦେଖନ୍ତି ନା ଦେଖନ୍ତିନି?
ହଁ ଓଡିଆ ଫିଲ୍ମ ଦେଖେ। ଏବେ ଜଟଣୀରେ ପଡିଛି କି ଛକି ଶୂନ।
ଓହୋ ଜଟଣୀରେ ପଡିଛି।
ନାଇଁ ତମେ କୋଉଠି ରହୁଛ କି?
ଆମ ଘର ବାଲେଶ୍ଵର।
ବାଲେଶ୍ଵର ଭଲ ଭଲ ଜାଗା ବୁଲୁଥିବେ?
ହଁ ହଁ ଭଲ ଭଲ ଜାଗା ବୁଲୁଛୁ ହେଲା। ଏଇଠି ସବୁ ହଁ ଏଇ ଏଇ ବାଲେଶ୍ୱରରେ କଣ କି ଆମର ସବୁ ଯେମିତି କହନ୍ତିନି ପାଖ ଆମର ଦିଘା ପାଖ ନା
ବ୍ରିଯିଯାଉ ଥିବେ ଡେଲି ଆଉ।
ଡେଲି କଣ ଯାଇହେବ ମୁଁ କହିଲି ଯେ ଦିଘା ପାଖ ସେଠି ଜଗନ୍ନାଥ ମନ୍ଦିର ଆମର ଏଠି ପ୍ରସିଦ୍ଧ। ହଁ ଭଲ ଲାଗେ। ହାଲୋ। ଆଉ ଏଇ ନ ତାହେଲେ ରାତିରେ ଖାଇବା ସରିଲା ପରେ ଆଜି କଣ ଇନା କରିବେ ଆଉ?
ଏଇନା ଖାଇବା ସଇଲେ ପିଲାଙ୍କୁ ଧରି ଶୋଇବି ଆଉ କଣ କରିବି। ଶୋଇପଡିବୁ ସବୁ ଆଉ ନିଦ ମାଇଲାଣି ଆଜି ଦିନ ସାରା ଶୋଇହେଲାନି ଏପଟ ସେପଡ ହେଇଗଲି।
ହଁ ଆପଣ ସେଫଟେ ବର୍ଷା ହଉଛି ନା ନାଇଁ? ହୁଁ।
ଏବେ ବର୍ଷା ହଉଥିଲା ଝିପିଝିପି ହଉଥିଲା ଟିକେ।
ଓହୋ ଆମ ଏପଟେ ଟିକେ ହଁ ହଁ ବର୍ଷା ପ୍ରାୟ ସନ୍ଧ୍ୟାବେଳେ ହଉଛି। ସ ବର୍ଷା ହୋଇଇକି ପୁରା ଥଣ୍ଡା ପଡ଼ିଗଲାଣି ପିଲାମାନଙ୍କର ସ୍କୁଲ ବି ଏବେ ବହୁତ ଦିନ ହେଲାଣି ଛୁଟି ହେଇଯାଇଥିଲା ତଥାପି ବି ଏଇନା ସକାଳୁ ସବୁ ସ୍କୁଲ ଯାଉଛନ୍ତି। ସକାଳୁ ତ ମୋତେ ଏତେ ଟିକିଏ ଉଠିବାକୁ ପଡ଼ୁଛି। ସାନ ଝିଅର ସାଢ଼େ ଛଅଟାରୁ ସ୍କୁଲ୍ ତ ପାଞ୍ଚଟା ସାଢ଼େ ପାଞ୍ଚଟାରୁ ଉଠିବାକୁ ପଡ଼ୁଛି ହାଁ। ହ୍ୟାଲୋ।
ହୁଁ ଆଜ୍ଞା।
ହଁ ଆଉ। ଏଇ ରାତିରେ ଆପଣ ସେମିତି ଶୋଉଛନ୍ତି। ଆଉ କିଛି ନା କିଛି ବହିପତ୍ର ପଡ଼ିକି ଶୁଅନ୍ତୁ।
ଭଲ ବହି ପତ୍ର ପଢିକି ଶୋଇଲେ ଭଲ ଲାଗେ ମତେ।
ହଁ। ବହିସ ପଡ଼ିଲେ ଭଲ ନି ନିଦଟା ବି ଭଲ ହୁଏ। ତାପରେ ଏମିତି ଖାଲି ଆଁ ରାତିରେ ଖାଇ ପିଇ ଶୋଇବା ବାହାରେ ଟିକେଏ ନାକୁ କିଛି ସମୟ
ନାଇଁ ମୁଁ ଖାଇ ପିଇକି ଟିକେ ଏପଟେ ଚଲା ବୁଲା କରିଦେଇକି ଆସିଲି। ଓପୁରୁ ଚଲା ବୁଲା କରିକ ଆସି ମୋବାଇଲ ଦେଖ ଖିକି ସେଇଠି
ହଁ ନାଇଁ ଟିକେ ଚଲାବୁଲା ଯଦି କରୁଛନ୍ତି ଭଲ ଆଉ। ଡାକ୍ତର କହୁଛନ୍ତି ଆଜିକାଲି ସକାଳେ ହଉ ଦିପରେ ହଉ କି ରାତିରେ ହଉ ଟିକେ ଖାଇବ ମାନେ ଶହେ ପାଦ ଚାଲିବା ସେଇଟା ଭଲ। ଆ ଯୋଗ ବ୍ୟାୟାମ କରନ୍ତି ନା କରନ୍ତିନି।
ନା ଇଓ ସେଗୁରା କୋଉଠୁ ଆଣିବି ମୁଁ। ହଁ ଟାଇମ ମାନେ ରାତିରେ ନାହଲେ ନା ମୋବାଇଲରେ ଦେଖିକି ଦେଖାହବ ଶୁଆବ। ତମେ ତମେ କଣ କରୁଛ ରାତିରେ କୋଉ ବହି ପଢ଼ୁଚ।
ଭଲ ନଗେ ଟିକେ ନାଗୁ। ନାଇ ଭଲ ଲାଗେ ମୋତେ। ମତେ ଉଁ ହଁ ଆ
ହଉ ଆ ତାହେଲେ ରାତିରେ ଛୁଇଁ ଭଜା ଖାଇଲେ ଭଲ ଲାଗିଥିବ ଛୁଇଁ ଭଜା ପଖାଳ ଭାତ।
ହଁ।
ହୁଁ। ଆପଣଙ୍କ କଥା କାଇଁ ଭଲସେ ଶୁଭୁନହିଁ।
ହଁ ହଉ ତାହେଲେ ମୁଁ ରଖୁଛି ଆପଣ ଯାଆନ୍ତୁ ରଖୁଛି ନହେଲେ। ନା ନାଇଁ ଆଉ ଟିକେ କଥା ହେଲେ ଭଲ କିନ୍ତୁ ଲାଗନ୍ତା, ଆପଣଙ୍କ ସହ କଥା ହେଇ ଭଲ ଲାଗୁଛି।
କଉନାହାନ୍ତି ମୁଁ ଶୁଣୁଛି।
କ'ଣ କହିଲେ।
ହଁ କହୁନାହାନ୍ତି, କଥା ହବା ଆଜି କହୁନାହାନ୍ତି କୁହନ୍ତୁ।
ହଁ ନାଇଁ ଆଁ କେତେ ଦିନ ପରେ ଟିକେ କ ଥା ହେଉଛି ତ ଟିକେ ସେ ଯେଉଁ ଭଲ ଲାଗୁଛି। ମୁଁ କହିଲି ଆପଣ ବ୍ୟସ୍ତ
ଅ ନାାଇଁ କହୁନା ଆପ ନ ହୁଁ ଆଉ ଆପଣଙ୍କୁ ଯେଅ ଆରାମ ସେ ସୋଇପହିଲେଣି
ନା ପିଲାମାନେ ସବୁ ପାଠ ପଢୁଛନ୍ତି ମୁଁ କହିଲିଣ ସବୁ କଣ ଖାଇବାକୁ ଭଲ ପାଇଁ ବେ
ମତେ ସବୁ ଭଲ ଲାଗେ ଆଜ୍ଞା, ଖାଇବାରେ ମୁଁ ବରେନି ମତେ ସବୁ ଭୁଲ ଲାଗେ, କେଷ୍ଟା ହେଇଥିଗଲେ ମତ୍ ସେ ଯାହା ରୁଟି ଦେଲେ ମୁଁ ସବୁ ଖାଇଦେଇ
ଆ
ହାଲୋ
ପସନ୍ଦ
ସବୁ ଚିକେନ ମଟେନ୍ଚି ଚିକେନ ଅଣ୍ଡାକୁ ଛାଡିଦେଲେ ଆଉ ସବୁ ପନିପରିବା ଉପରେ ମତେ ଭାରି ବାଇଗଣ ଭଲ ଲାଗେ ବାଇ ଗଣ ଭଲରେ ପରିବା ଉପରେ ବାଇଗଣ ହଁ ହରେ ଟେଷ୍ଟ୍ ଖାଦ୍ୟ ପାଇଗଲୁ ଆୱରି,
ଡାକ୍ତର ତ ସେମିତିରେ ବି କହୁଛନ୍ତି ଭଲ ନୁହନ୍ତିନି ଯୋଉ କହନ୍ତିନି ସବୁ ଜିନିଷ ହୁଏ ଆପଣ
ମତେ ତ ବାଇଗଣ ଛଡା କିଛି ବ୍ ଭଲ ଲାଗେନି ହଁ ମୁଁ ବାଇଗଣ ହେଲେ
କଣ ହତୁ ହୁଏ? ଆ
ହ ଆଉ କଣ କରିବି ବାଇଗଣ ମତେ ଭାରି ଭଲ ଲାଗେ
ହଁ କେତେ ଲୋକ ବି ଅଛନ୍ତି ମା ଭାରି ଭଲ ଲାଗେ,
ହଁ ଆଉ ଆଳୁ ପାକେଟ୍ ବେଶୀ ମତେ ଭଲ ଲାଗେ ହଁ ମଟନ୍ ଭଲ ଲାଗେ ଚିକେନ୍ ଅଣ୍ଡା ଆମ ଘରେ ପଶେନି। ହଁ ଚିଙ୍ଗୁଡି